କହିଲି କଣ କରୁଛ?
ଏଇ ତ ଏଇ ଶୋଇକି ଉଠିଲି।
ଖାଇ ସାଇଲଣି?
ହଁଁ କେତେବେଳୁ ଖାଇସାରିଲିଣି ବାରଟା ଗୋଟା ବେଳୁ।
ମୁଁ କହିଲି ଶୋଇ ପଡିଥିଲ?
ହଁ- ହଁ।
ହ୍ୟାଲୋ। ହଁ ଭଏସ୍ ଟା କ୍ଲିୟର ଶୁଭା ଯାଉନି, ଟିକେ ଜୋରରେ କଥା ହଉନ।
ଶୁଭିଲା।
ହ୍ୟାଲୋ ହଁ ଶୁଭିଲା ଏଥର କୁହ। ହଁ- ହଁ ଶୁଭିଲା।
ଖାଇସାରିଲଣି?
ହଁ ମୁଁ ଜଷ୍ଟ ଖାଇକି ଆସିଲି ଏବେ, ଖାଇକି ଆସିକି ମୁଁ କହିଲି ଟିକେ କଥା ହେବି କଲ କଲି।
ଆଉ।
ଏଇ ମାର୍କେଟ ଯାଇଥିଲି ତ ପରିବା ଆଣିବା ପାଇଁ। କେବେ ଯାଏନି ଆଜି ଫାଷ୍ଟ ଟାଇମ୍। ଏଇ ପ୍ରଥମ ଥର ଗଲି ମୁଁ ମାନେ ପରିବା ରେଟ୍ ସବୁ ଚାଳିଶ ଟଙ୍କା, ପଚାଶ ଟଙ୍କା, ଷାଠିଏ ସେଠୁ ଏମତି ମାନେ ସବୁ ପୁରା ରେଟ୍ କହିଲେ, ମୁଁ ହଁ ଯୋଉ କିଛି ମାନେ ବାର୍ଗେନିଂ କରିପାରିଲିନି, ମୁଲେଇ ପାରନି କିଛି। ଯୋଉ ଗୋଟେ ବଡ ବୋଇତାଳୁ ନା ଲାଉ କୁହନ୍ତି ସେଟା ସେଇଟା ଆଣିଲି ତିରିଶ ଟଙ୍କା ନେଲା, ଆଉ କାଙ୍କୁଡି ଗୋଟେ କେଜି ଆଣିଲି ଗୋଟେ କିଲୋ ଆଣିଲି ନେଲା କୋଡ଼ିଏ ଟଙ୍କା, ଖାଲି ଏଇ ଦିଟା ନେଇ ପଳେଇ ଆଇଲି। ପୁଣି ସନ୍ଧ୍ୟା ବେଳକୁ ଯିବି ଗାଜର ବିଟ୍ ଏସବୁ ଆଣିବା ପାଇଁ।
ଆଚ୍ଛା ଆଚ୍ଛା। ଆଉ?
ତମେ ମାର୍କେଟିଙ୍ଗ କର ନା?
ହଁ ବେଳେ ବେଳେ କରିଥାଏ ହ। ସେତେବେଳେ ବି ଯାଏ ସବୁବେଳେ ତ ପରିବାରଟା ବି ବହୁତ ରହୁଚି। ଏିକ ଯ ରହୁଚି ଯେହେତୁ ଏଇ ମାର୍କେଟିଙ୍ଗ କରିକି ଆଣି ଯାହା ଯେତିକି ମିଳେ ସେତିକି ନେଇ ଆସେ।
ମାନେ ଯୋଉ କରିପାର ମୁଲାମୁଲି କରିକି ଆଣିପାର?
ଏମତି ତ କରିପାର ନା ଯେ ଯେତିକି କହନ୍ତି ତାଙ୍କୁ ସେ ପଇସା ଦେଇକି ଆସେ।
ଯେ ଯେତିକି ପଇସା ଦବ ସମସ୍ତଙ୍କୁ ସେତିକି ଦେଇଦିଅ?
ହଁ।
ହାଲୋ ହେଇଲୋ। ଯିଏ ଯେତିକି ପଇସା ଦବ ସମସ୍ତଙ୍କୁ ସେତିକି ଦେଇଦିଅ?
ଓ ହୋ।
ହଁ। ଟିକେ ଯୋଉ ବାର୍ଗେନିଂ କଲେ ସିଏ ହେଲା ଅଧିକା ରେଟ କହିଦେବେ। ଅଧିକା ପଇସା ନେଇଯିବେ। ହୁଁ। ମତେ ବି ବେଶୀକି ରେଟ କାଟି ଆସେନି କିନ୍ତୁ ମୁଁ ପାଞ୍ଚ ଟଙ୍କା ଦଶ ଟଙ୍କା ଏମିତି କମେଇ ମେଇକି କହିିକି ଦିଏ ବେଳେବେଳେ ଆ କହିବ ହଁ ହବ ଦିଅନ୍ତୁ ଦେଇଦେବି ନହେଲେ ଯିଏ କହିବ ତମ କଁ ହେଇପାରିବନି ମୁଁ ଆଉ ବେଶୀ ବି କିଛି କୁହେନି, ଯାହା କହ ଦିଦି ପଲାଇଆସେ।
ହଉ ହଉ। ହଉ। ଆଉ ତମ ଆଡେ ବର୍ଷା ଉଠେଇଚି ତ?
ବ ପାଗଟା ଆଜି ପୁରା ସକାଳ ରୁ ଉଠି ଏପର୍ଯ୍ୟନ୍ତ ପୁରା କାଉଁଳିଆ ଅଛି। ନରମ ପାଗ ପୁରା ଅଛି କିନ୍ତୁ ଏ ବର୍ଷା ହବ କି କାଲି ଯୋଉ ବର୍ଷା ହେ କଣ ପାଇଁ କି ଜାଣେ ଏମିତି ପାଗ କରିଚି, ଏମିତି ହେଲେ ରଜରେ କରିଥାନ୍ତା।
ହଁ ଆଉ ଏବେ ତ ହେଇ ଆମ ଆଡେ ପୁରା ପ୍ରବଳ ଜୋର ବରସ ଷା ଉଠେଇଲାଣି ଆଉ
ଆମର ଆଡ଼େ କାଉଁଳିଆ ଦେଖଉଚି ଏଟା ବର୍ଷା ଉଠେଇନି ପୁରା ମାନେ କାଉଁଳିଆ ପାଗ ଯେମିତି କରିଦିଅନି ନା କଳା କଳା ହେଇକି
ହଁ।
ସେଇ ଭଳିଆ ପାଗ ପୁରା ହେଇଚି।
ହଁ ଏବେ ତ ଏ ଟିକେ ଟିକେ ଘଡଘଡ ହଉଚି। ଏବେଇ ବଷ ବୋଧେ ଆଉ ଟିକେ କିଛି ସମୟ ପରେ ବୋଧେ ହେଇଯାଏ ପାରେ।
ହେଲେ ସାଡେ ବଧେ ଜୋରରେ ଆସିଲାନି ଆଆଡେ କାଇହିଁ କିଛି ହେଇନି ଘଘଡି ମାରନି କି କିଛି ସାଉଣ୍ଡ ନଡ୍ ହଉନି। କିନ୍ତୁ ପୁରା କଳା କଳା କରିଦେଇଚି।
ଆଉ ମେଘ ତ ଯେତେବେଳେ ବର୍ଷା ତ ଯେତେବେଳେ ଉଠେଇବ ସେତେବେଳେ ତ ଆକାଶ ଗ ପୁରା କଳା କଳା ଦେଖାହବ ମଲା ସୁନ୍ଦର ବି ଦେଖା ହୁଏ।
ଏମତି ଜାଗାରେ ପବନ ଟିକେ ଟିକେ ଦଉଥିବ, ବାହାରେ ବୁଲିବା ପାଇଁ ଭଲ ଲାଗିବ।
ହ ଆଉ ମସ ତ କବରନି ଜୋର ଦିଏ ଆଉ ଲାଗେ ଏଇ କଳା ମେଘ ଉଠେଇଥିବ ବାଦଲରେ ଆ ଖଣ୍ଡ ଖଣ୍ଡ ହେଇକି ଆଉ ବାଦଲ ଖଣ୍ଡ ହେଇଛଚି, ପୁଣି ଆକାଶ ତାର ଯୋଉ ଭାସୁଥିବ ଦେଖିଛ ନା ବାଦଲ ଟା କେ ମତି
ହଁ।
ହଁ ସେଟା ଦେଖିବାକୁ ଭଲ୍ ଲାଗେ।
ଯା ମାନେ ଏଉ ହୋ ହେଳା ଆମେ କଣ କୁହନ୍ତି କି ଯେ ବାଦଲ୍ ଚାଲୁଚି।
ହଁ।
ମାନେ ଆମେ ଚାଲି ଚାଲିକା ଯାଉଥିବା ବାଦଲ୍ ଟା ଯିଏ କହିବ ଯେମିତି ଆମ ସାଙ୍ଗରେ ଯାଉଚି।
ଅ ହୋ।
ଟାଇମ୍ ଲାଗିଲା ଭଲ୍ ଲାଗେନି ଛୋଟ ଯେତେବେଳେ ଥିଲେ ଜ ଯୋଉ ଜହ୍ନକୁ ଦେଖି ଜହ୍ନ ଆମେ ଜୁଆ ଜୁଆ ଯାଉଥିବା ଜହ୍ନ ବି ଜହ୍ନ ବି ସିଆଡ଼େ ସିଆଡ଼େ ଯାଉଥିବ ସେମିତି ଲାଗେ।
ଆଉ ଦେତେ ଘଡ଼ଘଡି଼ ଭଲ୍ ଲାଗେ।
ଉଁ ଭଲ୍ ଲାଗେ। ଛୋଟବେଳୁଁ ଦୌଡି଼ବା ଦୌଡି଼ବା ଦୌଡି଼ ମୁଁ ତ ସେମିତି କରେ ଦୌଡି଼ ଦୌଡି଼ କା ଯାଉଥିବି ମ୍ ଏକା ମୋ ସହିତ ଜହ୍ନ ବିି ଦୋଉ ଦୋଡ଼ିକା ଯାଉଛି।
ହ ଅଁ।
ଯେତେବେଳେ ବି ଜହ୍ନକୁ ଆମେ ବ ତା ବିତରେ ଦେଖିବ ଗଛ ପତ୍ର ଏମିତି ମାନେ ମେଞ୍ଚେ ଦେ ଦେଖା ଆଉଥିବ।
ଅ ହୋ। ସେ ଯୋଡା କୁଅନ୍ତି କେ ହେ ହୋଲି କି।
ଗୋଟେ ଗଛଟେ ଦେଖା ଆଉଥିବ ଜହ୍ନରେ ଆହୁରି ହେ ପ୍ରା ଗଛ ହେଲେ ଦେଖା ଆଉ ଥିବ ଗୋଟେ ଗଛ।
ହଁ ଆଉ କୁମାର ପୂର୍ଣ୍ଣିମା ହେଲେ ତାକୁ ସେଟା କୁହନ୍ତି ଯେ ଠାକ୍ କୁର ଆଇବେ କି ଠାକୁର ଏଠି ସେଠି
ହଁ ଆଉ ମଝିରେ ସାଇ ବାବା ଅଚ୍ ଛନ୍ତି ବୋଲି ସେମିତି ଗୋଟେ ହେଇଥିଲା ବାହାରିଥିଲା ଦେଖା ଆଉଥିଲେ ସତ ଯେମି ଥିଲାକି ଆଁ ଦେଖା ଆଉଥିଲେ ବୋଧେ। କିନ୍ତୁ ଗଛ ଭଳିଆ ଦେଖା ହବାଟା ସତ ମୁଁ ବି ଲକ୍ଷ୍ୟ ରଖିଛିି ଯେତେବେଳେ ବି ଦେଖେ ଗୋଲ୍ ଜନ ହୋଇଥିବା ଭିତରେ ଗଛ ଭଳିଆ ହେଇକି ଏମିତି ଏମିତି ଗୋରେ ଚିହ୍ନଟେ ଥିବ। ଯୋଉ କୁଅନ୍ତିନି ନା ଜହ୍ନରେ ବି ଚିହ୍ନ ଅଛି ଦାଗ ଅଛି।
ଅ ହଉ।
ପୁରା ସ୍ଵଚ୍ଛ କାଚ ଭଳି କେହି ନୁହଁ ସମସ୍ତଙ୍କ ଦେହରେ ଦାଗ ଅଛି ଯୋଉ କୁଅନ୍ତି। ସେଟା ଜନଡା ବୋହୁତ୍ ସୁନ୍ଦର୍ ତା ତା ଭିତରେ ବି ଅଛି।
ହଉ ଆଉ ତମ ଆଡେ ଆଉ ଏଇଡି କଣ ଚାଷ କରା ଛି ଯା ହେଇନି?
ହୁଁ। ଆମର ତ ଗାଁ ନୁହଁ ସେ ଯୋଉ ରାସ୍ତା କଡ଼ ସେ ଆମର ସେଠି କିଛି ଚାଷ ବାସ ହୁଏନି କିନ୍ତୁ ସେ ଯୋଉ ଗାଁ ଆଡେ ବୁଲିବାକୁ ଯାଉ
ହଁ।
ସବୁ ରାସ୍ତା କର କର ଜମି ସବୁ ଯୋଉ ଇଏ ଲଗେ ଏବେ କଣ କହିଲ ଲଙ୍ଗଳ ଯୋଉ ବୁଲା ହୋଉଛି। ଲଙ୍ଗଳ ତ ଆଉ ବୁଲୋଉ ନାହାନ୍ତି ଯୋଉ ବଳଦ ବାନ୍ଧି ଯୋଉ ବୁଲାନ୍ତିନି ନା।
ଅ ହୋଉ।
ସେଗୁୁରା ଆଉ ବୁଲୋଉ ନାହାନ୍ତି ଏବେ ଟ୍ରାକ୍ଟର୍ ରେ ଯୋଉ ଇଏ କରି ଦୋଉଛନ୍ତି। ଚ ଚାଷୀ ଦୋଉଜନ୍ତି।
ଅ ହୋଉ ହୋଉ।
ସବୁ ସେଉରା ହୋଉଛି କିନ୍ତୁ କିଛି ଲଗା ହେଇନି ନଈ କୂଳ ଏରିଆ ଯାହାର ପାଣି ବେଶୀ ଥିବ ତାଙ୍କ ଇଏରେ ପୁରା ଫସଲ ଉରା ଭଲ ହୋଉଥିବ।
ହଁ।
ଏବେ ପୁରା ପରିବେଶ ଟା ହରା ଭରା ଲାଗିବ ପୁରା ସବୁଜ ସବୁଜ ସୁନ୍ଦର ସୁନ୍ଦର ଲାଗିବ। ବର୍ଷା ଦିନେ।
ହୁଁ।
ହେଲେ ବି ବର୍ଷା ଦିନ ମତେ ଭଲ ଲାଗେନି ବର୍ଷା ଅନୁଭବ।
ଆ ସେଦିନ ଯେତିକି ଭଲ ସେତିକି ଖରାପ ମଧ୍ୟ।
ହଁ ଏଇ ଯୋଉ ଭଲ ଲାଗେ ଟିକେ ଟିକେ ଓଦା ହବୁ ଭଲ ଲାଗେ କିନ୍ତୁ ଏଇ ଯୋଉ କାଦୁ ଦୁଅ ଆଉ ବର୍ଷା ଦିନେ ଟିକେ ଅଧିକ କୋତରା କରନ୍ତିନି କି?
ହଁ।
ସେଇଥି ପାଇଁ ଟିକେ ଭଲ ଲାଗେନି ମାନେ ସବୁଠୁ ବେଷ୍ଟ ମୋ ପାଇଁ ଶୀତ ଦିନ। ସବୁଠୁ ଶୀତ ଦିନ ଭଲ ଲାଗେ।
ଶୀତ ଦିନେ ବି ଶୀତ ଆଧିକଲାଗେ।
ଶୀତ ଅଧିକ ଲାଗେ ହେଲେ ବି ଭଲ ଲାଗେ କିନ୍ତୁ ଖରା ଦିନ ଟୋଟାଲ ଭଲ ଲାଗେନି। ଖାଲି ଚିଡ ଚିଡ଼ା ଚିଡ୍ ଚିଡ଼ା ଲାଗେ ଯୋଉ ଗରମ
ଆଉ ତମକୁ କୋଉ ରୁତୁ ଭଲ ଲାଗେ?
ମୋର ବି ସେଇ ସେମିତି କିଛି ନାହିଁ ମୋର ବେଶୀ ଶୀତ ନୁହଁ କି ଏ ଯୋଉ ବସନ୍ତ ଋତୁ ଯେମିତିକା ସେତେବେଳେ ହୁଏ।
ହ୍ୟାଲୋ।
ମୁଁ କାଲି ଦସ ହଜାର ଏତେ ପଇସା କମେଇଛି ଯାଇଁଲୁ ବସନ୍ତ ଏଇ ସରତ ଋତୁ ହେଲେ ଆଉ। ମୁଁ କହିଲି ବସନ୍ତ ଋତୁ ନହେଲେ ଶରତ ଋତୁ
ହଁ ସେଇ ଯୋଉ ଋତୁରେ ପତ୍ର ଝଡା ଯାଇକି କଅଁଳେ ବି ପ ପ୍ର ଶରତ ଋତୁରେ ସେଇଟା ବି ବଢିଆ ଲାଗେ।
ହଁ।
ସବୁ ଋତୁ ଗୁରା ଭଲ ଲାଗେ। ଗେ କିନ୍ତୁ ଶୀତ ଦିନ ସବୁଠୁ ଅଧିକା ଭଲ ଲାଗେ ମାନେ ଶୀତ ହଉଥିବ ଘୋଡେଇ ଘୁଡ଼ା ହେଇକି ବୁଲିବୁ ଖରା ନାଇଁ ଗରମ ନାଇଁ ଭଲ ଲାଗେ।
ଓ ହୋ।
ଆଉ ତମେ ମେସିନ୍ ଫେସିନ ଚଲଉଛ କି ଟେଲର ଫେଲର ଜାଣିଛ?
ନା ନା ନା। ଆଉ ତମେ ଜାଣିଛ।
ମୁଁ ଟିକେ ଟିକେ ଜାଣିଛି ଭାବୁଛି କୋଉଠି ଗୋଟେ ଟେଲର୍ ଟିକେ ଶିଖିବି। ମୁଁ ଟିକେ ସିଲେଇ କରନ୍ତି ଏବେ ସିଲେଇ କରିବା ବହୁତ ଏତେ ପ୍ରୋବ୍ଲେମ୍ ହେଇଗଲାଣି। ସିଲେଇ ଟିକେ କରିବା ପାଇଁ ପୁରା କୁଆଡେ କୁଆଡେ ଅଣ୍ଡାଳି ବାକୁ ପଡୁଛି କୋଉଠିି କିଏ ସିଲେଇ କରୁଥିବ ତାଙ୍କ ପାଖରେ ଯାଇକି ମୁଁ ମାରିବା ଶିଖିଛି ଫିଟିଙ୍ଗ ଯୋଉ କରନ୍ତି ସାଇଟ ମାରନ୍ତି ସେଇ ଯଉ ସାଇଟ ଗୁରା ମାରିବା ଶିଖିଛି କିନ୍ତୁ ଆଉ କିଛି ମାନେ ଡ୍ରେସ ତିଆରି କରିବା କି ଅନ୍ୟ ଜିନିଷ କିଛି ତିଆରି କରିବା ଶିଖିନି।
ଆଚ୍ଛା।
ମୋର ଗୋଟେ ଅଛି ଏବେ ଖମେଶ ସେଟା ଥିଲା ଏବେ ଖରାପ ହେଇଯାଇଛି ସେଟା ଦେଇଛି ଵାଗେଇବା ପାଇଁ। ସେ ବାଗେଇକି ଆଣିଲେ ମୁଁ ଭାବୁଛି ଏ ଯୋଉ ୟୁଟ୍ୟୁବରେ ବି ଏବେ ଆସୁନି କି? ଭିଡିଓ ସଟ ଭିଡିଓ ପୁରା ଲଙ୍ଗ ବି ଆସୁଛି ସେଗୁରା ଆଉ କିଛି କରିକି ଦେଖିକି ଶିଖିଥାନ୍ତି।
ହଁ ହଉ।
ହଁ ହଁ। ଆଁ ହ୍ୟାଲୋ।